ହଁ ଆଜ୍ଞା କୁହନ୍ତୁ କଣ କରୁଚନ୍ତି?
ଏଇ ବସିଚି। ତମେ?
ହଁ ଏଇଠି ଖାଇକିନି ଆସି ବସିଚି ପୁଣି ଆଉ।
କଣ ଖାଇଲ?
ଭାତ ଆଉ ମଟର ତରକାରୀ ଆଉ ଆଳୁ ବାଇଗଣ ସରି ଦଇ ଦହି ବାଇଗଣ।
ଓହୋ ଆଉ ବର୍ଷା ହଉଛି ନା?
ବର୍ଷା କମିଗଲାଣି।
ମତେ ଆଉ। ନା ଏଇ ଖାଇକିସି ଛାତ ଛାତ ଉପରେ ଟିକେ ବୁଲାବୁଲି ଚାଲିଛି ପବନ ଟିକେ ଦଉଛି ନା ବର୍ଷା ଛାଡି ଯାଇଛି।
କଣ ଖାଇଲୁ?
ଏ ଭାତ ମାଛ ତରକାରୀ ଆମ୍ବ।
ହଁ। ହ
ସଣ୍ଡେ ଆଉ ନନଭେଯେ ନହେଲେ ହବ ନା। ଆଉ କୁଆଡେ ବୁଲାବୁଲି କରିବାକୁ ଯାଇଥିଲେ?
ନା ନା କୁଆଡେ ଯାଇନି।
ଆଛା।
ଆଉ ଘରେ କେମିତି ଅଛନ୍ତି ସବୁ?
ଘରେ ସବୁ ଭଲ।
ହଁ ସମସ୍ତେ ଭଲଅଛନ୍ତି ଆଉ।
ତମେ ଆଉ କୁଆଡେ ବୁଲାବୁଲି
ନା ବୁଲାଲି ଚା ଆଣି ଗଲେ କିଛି ନାହିଁ ଆଉ।
ଭଲ ବର୍ଷା ହଉଛି ଏଇ ଟାଇମି ରେ ବୁଲିବ ନା ଆଉ।
ନାଆଉ ବୁଲିବାକୁ କୁଆଡେ ଯିବୁ ଏମିତି। ଘରେ ରହେ ମୁଁ ଏତେ ବୁଲାବୁଲି କରେନି। ଆଉ ସେମିତି ଦେବେ ସାଙ୍ଗଟେ ପଢ଼ାପଢ଼ି ସରିଲାଣି?
ଓହୋ କମ୍ପ୍ଲିଟ ଗ୍ରାଜୁଏସନ୍।
ହୁଁ ହୁଁ।
ଆଉ।
ଆପଣଙ୍କର?
ମୋର ଗ୍ରାଜୁଏସନ ତ ସରିଯାଇଛି ବିଟେକ୍ ସରିଯାଇଛି ମୁଁ ଏବେ ମୋର ବିଟେକ୍ ସରିଯାଇଛି ମୁଁ ଏବେ ଏମ ବିଏ କରିବି ଆଉ।
ଅ କୋଉ ବ୍ରାଞ୍ଚରେ କରିଥିଲେ ଟେ
ହଁ। ବିଟେକ୍ ମୋର ଇଲେକ୍ଟ୍ରିକାଲରେ ଥିଲା। ବିଟେକ୍ ଇଲେକ୍ଟ୍ରିକାଲ ଥିଲା। ଏ ଏମ ବିଏ ଟା ଏଚେରେ କରିବା ଆଉ।
ଆଜ୍ଞା।
ଆଉ ଆଉ ତମେ କଣ ଗ୍ରାଜୁଏସନରେ ରହିଗଲା ଆଉ। ପୋଷ୍ଟ ପୋଷ୍ଟ ଗ୍ରାଜୁଟ ଆଡକୁ ଯିବନି ଆଉ ପିଜି ଆଡକୁ ଯିବନି ଆଉ। କାହିଁକି ହିଁ।
କାହିଁକି ଏମିତି ଆଉ।
ଏବେ ତ ପୁରା ଗଭର୍ଣ୍ଣମେଣ୍ଟ ତ ଭଲ ସୁବିଧା କରିଦେଲେଣି। ଗମେଡ୍‌ ତ ଏବେ ସୁବିଧା କରିଦେଲାଣି।
ଆଜ୍ଞା ଦେଖିଆବା ଆଗକୁ କଣ ହଉଛି ଆଉ।
ନା ଏବେ ମ୍ୟାରେଜ୍ ପାଇଁ ପ୍ଲାନିଂ ଅଛି ବୋଧେ?
ହଁ ହଁ ହଁ ସେଇଭଳିଆ ଆଉ।
ହଁ ହଁ ହଁ ସେଇଟା ତ ଗ୍ରାଜୁଏସନ ପରେ ତ ମ୍ୟାରେଜ ପାଇଁ ପ୍ରୋଭ ପ୍ଲାନିଂ କରିକି ପିଲା ପଢୁନାହାନ୍ତି ରହିଯାଉଛନ୍ତି ଆଉ।
ଆଜ୍ଞା।
ହୁଁ ଆଉ ତମର କୋଉ ଏରିଆ?
ଆମର କଟକ ସାଇଡ୍ କେନ୍ଦ୍ରାପଡ଼ା ସେଇଠି।
ଓହୋ ସାଲେପୁର ଆଡେ।
ଆଜ୍ଞା ଆପଣଙ୍କର?
ଆମର ପୁରୀ।
ଆଉ ବଢିଆ ଜାଗାରେ ଅଛନ୍ତି ଆଉ।
ହଁ ହଁ।
ହୁଁ ଆଉ ରଥ ରଥରେ ଯିବେନି ରଥଯାତ୍ରା ବେଳକୁ?
ହଁ ରଥଯାତ୍ରା କୁ ଯିବି କଣ? ଏଇଠି ତ ଆମର ପାଖରେ ତ ଆଉ।
ଭଲ ଯାହା ହଉ ସେଇଭଳିଆ ଆପଣ ସୌଭାଗ୍ୟ ପାଇଛନ୍ତି ଆଉ।
ଛାତ ଉପରୁ ମନ୍ଦିର ଦେଖା ହଉଛି ଆଉ।
ହଁ ସ ମାନେ ମନ୍ଦିର ପାଖରେ ଆପଣଙ୍କ ଘର?
ମନ୍ଦିରଠୁ ଆଠଶହ ମିଟର ଦୂର।
ଅ ବଢିଆ ତ। ଆଉ କେବେ ଗଲେ ପୁରୀ ଗଲେ ଆପଣ ଆସିବେ ଆଉ।
ହଁ ହଁ ସିଓର। କଣ ଅଛି ଆଉ ର‌ ରହିବା କ ଥାଉ କଣ କରିବା ଭଗବାନ ତ ରଖିଛନ୍ତି ତାଙ୍କ ପାଖରେ ଆଉ।
ଆ ସବୁଦିନ ମାନେ କେ ସପ୍ତାହକୁ ମାସକୁ କେତେଥର ଯାଆନ୍ତି ପୁରୀ?
ହୁଁ ନାଇଁ ନାଇଁ ମନ୍ଦିର ଏଇଠି ଆମର ଟିକେ ପ୍ରୋବ୍ଲେମ ହେଇଯାଇଛି ବୋଲି, ମନ୍ଦିର ଗୋଟେ ବର୍ଷ ଯିବୁନି ନା।
ଆଜ୍ଞା।
ତ ସେଥିପାଇଁ ଏଇଠି ବର୍ଷେ ହବ ଯାଇନୁ। ସେ ନଭେମ୍ବର ପରେ ଯାଇକି ଯିବ୍ ଯିବୁଆଉ। ବର୍ଷିକିଆ ଗଲେ ନଭେମ୍ବରରେ, ଯିବୁ ନଭେମ୍ବରରେ ସ ସରିଲେ ନଭେମ୍ବର ପରେ ପୁଣି ଦର୍ଶନ କରିବାକୁ ଟିକେ ଯିବୁ ଆଉ। ପାଖରେ ହେଇକି ବି ପା ପାଖରେ ହେଇକି ବି ଡୋରି ଲାଗେନି।
ସତେ?
ସତେରେ। ସମସ୍ତେ ଭାବନ୍ତି କଣ କି ପାଖରେ ଅଛେ ସବୁ ଦିନ ଯାଉଥିବ। ହେଲେ ପାଖରେ ଥିଲେ ବି ଡୋରି ଲାଗେନି।
ହଁ ସେଟା ବି ଠିକ କଥା। ପୁରୀ ଲୋକ ତ ହେଇକିନି ପ୍ରାୟ ଲୋକ କହନ୍ତି କି? ଆମେ ପୁରୀ ପାଖରେ ଆମେ ବି ଯାଇପାରୁନୁ।
ସେଇଆ ପରା ଭଗବାନ ଡୋରି ନ ଲଗେଇଲା ପର୍ଯ୍ୟନ୍ତ କାହାରିକି ସେ ଭିତରୁକୁ ଏଣ୍ଟ୍ରି ନାହିଁ। ଭଗବାନ! ଭଗବାନ ଡୋରି ଲଗେଇବେ ବାସ ଯିବ। ମୁଁ ସେଇ ମନ୍ଦିର ପାଖରୁ ଯାଇକି ଫେରିକି ଆସିବି ଭିତରକୁ ଯିବିନି।
ଜମା ଯାଇନାହାନ୍ତି?
ନା ନା ମୁଁ ସ୍‌ ଯାଏ ନା ଯାଏନି କଣ ପାଇଁ ମୁଁ ସ୍‌ ଯାଇ ଯାଇକି ଘଣ୍ଟେ ଦେଢ ଘଣ୍ଟା ଲେଖା ବସିକି ଆସେ ଭିତରେ।
ଆଜ୍ଞା।
କାଇଁନା ଯେତବେଳେ ମନ ଭଲ ଲାଗେନି ଫୋନ ଫୋନ କିଛି ନେବିନି। ସେମତି ଯିବି ଭିତରୁକୁ ଶାନ୍ତିରେ ପୁରା ବସିବି ବସିକି ଆସେ।
ମନ୍ଦିର ମାନେ ପୁରା ଦେଉଳ ଭିତରୁ ଯାଆନ୍ତି ନା ଏମିତି ମନ୍ଦିର ଚାରି ପଟ ବୁଲିକି ଆସନ୍ତି? ମାନେ
ନା ନା ଏବେ ତ ଏ ଏବେ ମନ୍ଦିର ଚାରି ପାଖରେ ବସିକି ଆସୁଛୁ। କିନ୍ତୁ ଯେତେବେଳେ ଯିବାର ଥିଲା ସେତେବେଳେ ଭିତରକୁ ଯାଏ।
ଓହୋ।
ସେଇ ଭିତରେ ପୁରା ଶାନ୍ତି। ଯାହା ହଉ ପୁରୀ ଦାଣ୍ଡରେ ଥିଲେ ତ ଶାନ୍ତି ଆଉ। ଲାଗିବ ଆମେ ସେ ଗଲୁ ବହୁତ ମାନେ ବହୁତ ମାନେ ଭାବିନଥିଲୁ ପୁରୀ ବଡ ଦାଣ୍ଡ ରେ ଛିଡ଼ ହେଇଛୁ ବୋଲି। ବହୁତ ମାନେ ଯାହାବି ହେଲେ, ମୁଁ ଏ ଜଗନ୍ନାଥ ମହାତ୍ମା ଜାଣଥିଲି ଯେବେ ପୁରୀ ଗଲି ଜଗନ୍ନାଥଙ୍କର ବହୁତ ମନେ ଲୋକଙ୍କର ଇଏ ଅଛି। ଆଉ ମୁଁ ବି ପୂଜା କରେ କିନ୍ତୁ ଭଗବାନ କେବେ ଦର୍ଶ ସ୍ୱପ୍ନରେ ଦେଖିନି ଦେଖିନି। ପୁରୀ ଆସିଲା ପରେ ଭଗବାନ କୁ ଦେଖିଛି। ସବୁ କିଛି ମଣିଷ ଭୁଲି ଯାଏ। ତାଙ୍କ ଆଖି ଦେଖିଲେ ତ ବହୁତ କିଛି ମଣିଷ ସେ ଭୁଲିଯାଏ ମୁଁ ବି ସେଇ ଭଳିଆ ଆସି ଦେଖିଲି।
ସେଇଆ ତ।
ହଁ ଆଉ ହଁ।
ମନରେ ଭକ୍ତି ରଖିଲେ ବଳେ ବ ଭଗବାନ ଅଟୋମେଟିକ ଡୋରି ଲଗେଇବେ। ଆଉ ଡୋରି ଲାଗିଲା ମାନେ ତ ତା ପାଖକୁ ଯିବାକୁ ତ ପଇସା ବି ଦରକାର ହବନି ଆଉ।
ଯାହା ହଉ ଖୁସି ଲାଗେ ଆମ ସମସ୍ତେ ଯାହା ହଉ ଆମ ଓଡି ସଂସ୍କୃତି ମାନୁଛନ୍ତି ବହୁତ ଲୋକଙ୍କ ଜଗନ୍ନାଥ ଠାକୁର ହୁଅନ୍ତୁ କିମ୍ବା ଓଡିଶାର ଯେକୌଣସି ପରମ୍ପରା ବହୁତ ମାନୁଛନ୍ତି ମୁଁ କେତେ ଯାଇ କଥା ହେଲିଣି ବହୁତ ଭଲ ଲାଗୁଛି। ଖୁସି ଲାଗି କି ଆମେ ଓଡ଼ିଆ ବୋଲି ବହୁତ ମାନୁ
ନାଇଁ ସେଇଟା ଆମପରା ଆକୁ
ଓଡିଆ ପରମ୍ପରାକୁ କେମିତି ନ ମାନିବ ମାନିବାକୁ ତ ପଡିବ ଆଉ।
ସମସ୍ତେ ଏ ମାନୁଛନ୍ତି। ତେଣୁ ସେଇଟା ମୋତେ ଭଲ ଲାଗେ।
ହଁ ହଁ।
ହଁ।
ଆଉ
ଆଉ
ଆଉ ବାହାଘର କେବେ କଣ ଫାଇନାଲ ହେଇ ଯାଇଛି ନା କଣ?
ନା ମ ହବ ଆଗକୁ ଆଉ ଘରେ ଯୋଉଠି ଠିକ୍ କରିବେ ହବ।
ଓହୋ। ଆଉ ମୁଁ ଭାବିଲି ହେଇଯାଇଛି ବୋଧେ ସେଥିପାଇଁ ଡ୍ରପ କରିଦେଲ ପଢାରୁ।
ନାଇ ନାଇ ହବ ହେଇନି ଆଉ।
ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ହଁ ଘରେ ଅଛି ଆପଣ ଘରେ?
ଆଉ ଏବେ କୋଉଠି ହଁ ଆମ ଘରେ ସବୁ ଭଲ ଅଛନ୍ତି।
ଏବେ କୋଉଠି ଘରେ ନା ବାହାରେ କୋଉଠି ହଷ୍ଟେଲ ରେ।
ନାମ ଘରେ। ଘରେ ଅଛି। ନା ଯାଇନି ସେଇ ପ୍ରିଭିୟସ ପୂର୍ବ ବର୍ଷ ଯାଇଥିଲି ଯାଇନି ମେ ଆଗକୁ କେବେ ଠାକୁର ଙ୍କ ଡୋରି ଲାଗିଲେ ଯିବା ଆଉ ରଥଯାତ୍ରା ଯାଇହେବନି ତ। ଏତେ ଭିଡରେ ତ ସେଥିପାଇଁ ଟିକେ ସାହସ ପାଉନି।
କିଛି ଭିଡ ନୁହେଁ ସେ ସେମତି ଆଉ ଦେଖିବାକୁ ଗଲେ ସବୁ ବର୍ଷ
ଯାଇକିନି ସେମିତି ସାଙ୍ଗସାଥି ହେଲେ ଯାଇକିନି ଆସିପାରିବୁ ଆଉ
ହଁ।
ଏକୁଟିଆ ସୁବିଧା ନାହିଁ ରହିବ ହଁ ଲଜ ତ ମିଳିଯିବ ହେଲେ ସେତେ ଏତ ତ ବହୁତ ସହସ ଲୋକ। ସେମିତି ଗୋଟେ ହେଲେ ପୁରୀ ଲୋକ ଏଇ ହେଲେ କିଛି ନାହିଁ ପଳେଇବୁ ଆମେ ଅଲଗା ଏତେ ବାଟ ଯିବୁ ନା ତ ସେଥିପାଇଁ ଟିକେ କିଏ ଝିଅ ପିଲା କଥା ଟିକେ ସେଇଭଳି।
ହଁ ହଁ ସେଇଟା ତ ସତ କଥା। କାହିଁକି ନା ରଥଯାତ୍ରା ଟାଇମ ରେ ବି ଟିକେ ରୁମ ମିଳିବା ବି କଷ୍ଟ ହେଇଯିବ।
କେହି କାହା କଥା ଶୁଣିବାକୁ ପ୍ରସ୍ତୁତ ନଥିବେ କାରଣ ସମିସ୍ତେ କିଏ କାହାକୁ ଦେଖାଯାଉ ଭଗବାନ କଣ ଚାହୁଁଛନ୍ତି ସେଇ ଅନୁସାରେ ହବ। ଓ ତାଙ୍କ ଇଚ୍ଛା ଯା ନ ଚାହୁଥିବା ଲୋକ ବି ଭଗବାନ ତାକୁ ନେଇ ପହଞ୍ଚେଇଥିବ। ତାଙ୍କ
ସେଟା ତ ସତ କଥା।
ହୁଁ ହୁଁ।
ଆଉ କଣ କୁହ?
ଆଉ ଆପଣଙ୍କର ତାରେ ବି ଟେକ୍ ସରିଛି ଏମ୍ ବି ଏ କରିବେ ନା?
ହଁ।
ଆ ସ ପେପର କ୍ଲିୟର ହେଇ ଯାଇଛି।
ସବୁ ଜାକ ଅଲ କ୍ଲିୟର।
ଆ ଭଲ।
ହଁ ଛଅଟା ସେମିସ
ଓ ପ୍ଲସ ଟୁ ପରେ କରିଥିଲେ ବୋଧେ ସାଇନ୍ସ ପାରେ।
ନାଇଁ ନାଇଁ ମୁଁ ପ୍ଲସ ଟୁ ପରେ ଡିପ୍ଲୋମା କରିଥିଲି ଡିପ୍ଲୋମା ପରେ ବି ଟେକ୍ କରିଥିଲି।
ହୁଁ ମୋର ପ୍ଲସ ଟୁ ପରେ ଡିପ୍ଲୋମା କରିଥିଲି ନା ଡିପ୍ଲୋମା ପରେ ବିଟେକ୍। ନା ହଁ ବି ଟେକ୍ ଟା ପ୍ରାଇଭେଟ୍ କଲେଜ ଥିଲା ଡିପ୍ଲୋମା ଟା ଗରମେଣ୍ଟ କଲେଜ ଥିଲା।
ହଁ
ଆଉ ପୁଣି ଏମ୍ ବି ଏ ଟା ବି ଗଭର୍ଣମେଣ୍ଟରେ ହବ ଆଉ।
ହଁ ମୋ ନମ୍ବର
ଏଇଆ ଆଉ।
ହୁଁ।
କଣ କହିଲେ?
ହଁ।
ହ୍ୟାଲୋ।
ହଁ ଆଜ୍ଞା କୁହନ୍ତୁ ଶଣୁଛି।
ହଁ ନାଇଁ ହଉ।
ଆଜ୍ଞା। ପାଠ ପଢ଼ ମନ ଦେଇ ହଁ ଆଜ୍ଞା।
ହୁଁ ହୁଁ ହଁ ପଢାପଢି ଚାଲିଛି ଦେଖାଯାଉ କଣ ହଉ
ହଁ ମନେ ଦେଇ ପାଠ ପଢ଼ନ୍ତୁ ଏମ ବି ଏ କରନ୍ତୁ ଭଲ ଜବ ଟେ ପାଆନ୍ତୁ। ଆଜ୍ଞା।
ହଁ ହଁ। ହଉ ଠିକ ଅଛି ଖୁସି ଲାଗିଲା ତମ ସହିତ ଟିକେ କଥା ହେଇକି।
ଆଜ୍ଞା ଆଜ୍ଞା ଠିକ୍ ଅଛି। ମତେ ବି ଖୁସି ଲାଗିଲା। ଆଜ୍ଞା ଆଜ୍ଞା।
ହଉ ରହିଲି?
ଆଜ୍ଞା।